ହ
ହାଲୋ। ବସିଚି। ଆପଣ?
ମୁଁ ଏଇଟି ଛାତ ଓପରେ ବୁଲୁଥିଲି?
ବର୍ଷା ହଉନି ବୋଧେ?
ବର୍ଷା ହଉଥିଲା ସକାଳୁ ଲାଗିକରି ରହିଥିଲା ଏବେ ଟିକେ କମିଚି। ତା ବିକଳା କରିକି ଆସିଲାଣି ମେଘ ବୋଧେ।
ସେଇଥିଲାଗି ଟିକେ ବାହାରୁକୁ ପଳେଇଚନ୍ତି ଆଉ।
ହଁ, ଆପଣଙ୍କ ସପଟେ ବର୍ଷା ହଉଚି?
ପ୍ରବଳ ବର୍ଷା ଏଇ ଅଧଘଣ୍ଟା ହେଲା ଛାଡି଼ଚି।
ଛା
ଏଇ ତିରିଶ ମିଣ୍ଟି ହେଲା ଛାଡି଼ଚି ହେଲେ ମୁଁ ବାହାରୁକୁ ଯାଇନି ରୁମ୍ ରେ ହିଁ ଅଛି ଆଉ।
ହ
ଆଉ ଭାତ ତ ଖାଇଥିଲି ଯାହା ସେଇ ଅପେକ୍ଷା କରି କରି ଛୁଆଙ୍କୁ। ସେ ଖାଇଦେଲେ ଯେମତି ମୁଁ ଟିକେ ଇଆଡ଼େ ରହିଗଲି ତାପରେ ସେମାନେ ଖାଇଦେଲେ ଏ ମୁଁ ଦିଇଟା ଅଳୁ ଖାଇଚି ଭୋକ ହେଇନି ଆଉ ଖାଇବା ପାଇଁ କଣ କଲେ ଦିଟା ଖାଇବା ଛଣାଛୁଣି ଆଉ ଭଲ ପାଗ ଦେଇଛି। ଛାଣିକି ଖାଇଆକୁ।
ବର୍ଷା ଦିନ ଟିକେ ପକୋଡ଼ା ଫକୋଡ଼ା ଛାଣି ଖାଇଆକୁ ଭଲ ଲାଗିବ।
ହୁଁ। ଆଉ କଣ କୁହ। କଁ ଖାଇଥିଲେ ଆପଣ?
ମୁଁ ପଖାଳ ଭାତ, ଭଜା। ଆଉ ମିକ୍ସଚର୍, ଆଚାର।
ଅତି ବି ଆଉ ଏବେ କଣ କରୁଚନ୍ତି ତାହେଲେ, ଏକୁଟିଆ ଛାତ ଉପରେ?
ହଁ ଏକୁଟିଆ ଛାତ ଓପରେ ବୁଲୁଚି।
ହଁ, ହଁ, ବର୍ଷା ହେଲେ ଘରୁକୁ ଧାଇଁବେ ଆଉ।
ହଁ।
ଆଉ ରଜକୁୁ କୁଆଡ଼େ ବୁଲିଥିଲେ?
ରଜକୁ ଆମର ତ ଏଠି ଆମ ଟିୟୁସନ୍ ରେ ପ୍ରତିିବର୍ଷ ଏଠି ର ଚ ପ୍ରୋଗ୍ରାମ ହୁଏ, ଫଂକ୍ସନ୍ ରେ ସବୁ ସାଙ୍ଗସାଥି ମିଶିକି ରଜ ପାଳନ କରୁ। ଏମିତି ପ୍ରଥମ ରଜ ଦିନ ମୁଁ ଯାଇଥିଲି ମୋ ମାଉସୀ ଘରଙ୍କୁ ବୁଲିବା ପାଇଁ ଯାଇଥିଲି। ମାଉସୀ ଭୁବନେଶ୍ୱରରେ ରୁହନ୍ତି। ସେ ଏମିତି ପ୍ରତିବର୍ଷ ପର୍ବ ଫର୍ବ ହେଲେ ଆସନ୍ତି। ତାଙ୍କରି ଘରକୁ ବୁଲିବା ପାଇଁ ଯାଇଥିଲୁ, ଆପଣଙ୍କର କେମିତି ରଜ ଟା କଟିଛି?
ଆମେ ସେଇ ଘରକୁ ତ କୁଣିଆ ଆସିଲେ ସେମତି ତାଙ୍କ ଚର୍ଚ୍ଚାରେ ଗଲାଭାରି ଫାଷ୍ଟ ଦିନ ସେକେଣ୍ଡ ଦିନ ଟିକେ ଗାଁ ଆଡେ ବୁଲି ଯାଇଥିଲି। ସେଠି ରଜ ମହୋତ୍ସବ ହଉଥିଲା, ସେଠି ବି ବୁଲିକି ଆସିଲୁ ଆଉ। ଫାଷ୍ଟଦିନ ଏମିତି କଥା ଆଉ କୁଆଡେ ଯାଇନୁ ଆଉ ସେଇ ଘ ଘରେ ଟାଇମ୍ ପଳେଇଲା ଆଉ।
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଘରେ ମାନେ ଶାଶୁ ଘରେ ନା ବାପ ଘରେ?
ହୁଁ ଶାଶୁ ଘରେ?
ଶାଶୁ ଘରେ ବାପା ବୋଉ। ଆଉ ନଣନ୍ଦଙ୍କ ବାହାଘର ତ କେବେ ଠୁ ସରିଛି। ଆଉ ପୁତୁରା ଝିଆରୀ ଯା ଦେଢଶୁର ଆଉ ମୋର ପୁଅ ଦି ଜଣ। ସେତିକି ଆଉ ଜଏଣ୍ଟ ଫ୍ୟାମିଲୀ।
ହଉ ଦେହ ଭଲ ଅଛି?
ଓ ହଁ ହଁ ହଁ ଦେହ ଭଲ ଅଛି ବର୍ଷା ଲାଗି ଟିକେ ଥଣ୍ଡା ହେଇଯାଇଛି। ସିଜିନ ଚେଞ୍ଜ ଥଣ୍ଡା ହେଇଯାଇଛି ଟିକେ ଆଉ।
ଆପଣ ଅଲଗା କିଛି କାମ କରନ୍ତି ନା ଘରେ ଏମତି ହାଉସ୍ ୱାଇଫ?
ହଁ ଆଉ କିଛି କାମ କରେନି। ଆଉ କଣ କରିବା ଘରେ ହିଁ ଅଛି।
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ସମସ୍ତଙ୍କ ଦେହ ଭଲ ଅଛି ଆଉ। ଏଇ ଅଲଗା ଦେଇ ମାନଙ୍କୁ ବି ସେମିତି ଥଣ୍ଡା ବର୍ଷାରେ ଯାହା ହେଲେ ଟିକେ ଓଦା ଓଦି ହେଲାଠୁ।
ଟିକେ ଥଣ୍ଡା ହେଇଯାଇଛି ଆଉ ଜଣେ ଦେଇଙ୍କୁ ବି ଆଉ ସମସ୍ତେ ଭଲ ଅଛନ୍ତି। ତାଙ୍କୁ ଟିକେ ବହୁତ ହେଇଯାଇଛି ଥଣ୍ଡା। ସେ ତିନି ଚାରି ଦିନ ହେଲାଣି ବହୁତ ମେଡିସିନ ବି ଖାଇଲେଣି କମିନି କିନ୍ତୁ ଆଉ।
ବର୍ଷା ତ ଲଗାତାର ଲାଗିକି ରହୁଛି ତ।
ମେଡିସିନ ବି କିଛି କାମ କରୁନି ତାଙ୍କଠେ। ବହୁତ ଜୋରରେ ଥଣ୍ଡା ହେଇଯାଇଛି।
ବର୍ଷା ତ ଆଜି ସକାଳୁ ଲଗାତାର ଲାଗିକି ରହିଛି।
ହଁ ପରା ସଖାଳୁ ସଖାଳୁ ତିନ୍ତି ଯାଉଛନ୍ତି। କାମ କରିବା ନିଶାରେ। ମନା କଲେ ଶୁଣୁନାହାନ୍ତି ଶୀଘ୍ର କାମ ସାରିବେ ବୋଲି ଓଦା ହୋଇକି କାମ କରୁଛନ୍ତି ଆଉ। ଥଣ୍ଡା ହେଇଯାଇଛି ଆଉ।
ହଁ।
ଆଉ କଣ କୁହ? ଏବେ ଆଉ କୁଆଡେ ଯିବ ବର୍ଷା ଛାଡ଼ିଲେ ତ ନା କୁଆଡେ ଯିବନି ସେଇ ଛାତ ଉପରେ ଟିକେ ବୁଲିକି ଘରକୁ ଖାଲି ପଳେଇବ ଆଉ।
ହୁଁ ଘରକୁ ପଳେଇଗଲି ଏବେ କଲେଜ ଏବେ ପ୍ଲସ୍ ଟୁ ସେକେଣ୍ଡ ଇୟର ଚାଲିଛି ବୋର୍ଡ଼ ପରୀକ୍ଷା ଅଛି ନା।
ହଁ।
ଟିକେ କଷ୍ଟ କରିବାକୁ ପଡୁଛି।
ହଁ ମାନେ ଏବେ ସେକେଣ୍ଡ ଇୟର ହେଲା?
ହଁ।
ଅହ ଫାଷ୍ଟ ଇୟର ଥିଲା କୋଉଠି କରୁଛନ୍ତି?
କେନ୍ଦ୍ରାପଡ଼ା।
ହଁ କେନ୍ଦ୍ରାପଡ଼ା ଏଠି ତ ରହୁଥିବେ?
ନାଇଁ ନାଇଁ ମୁଁ ରହୁନି ଡେସକଲାର୍ ଯିବା ଆସିବା କରୁଛି। ଆମଏପଟେ ଗମେଣ୍ଟ ବସ୍ ଚାଲିଛି ନା। ଟାଇମ୍ ଟେବୁଲ ଟାଇମ୍ ଅନୁସାରେ ମୁଁ ଘରକୁ ଯାଉଛି। ଯିବା ଆସିବା କରୁଛି।
ଚାଲ ତାହାଲେ। ହେ ରହିଲେ ବହୁତ ଅସୁବିଧା ଘରେ ଫାଷ୍ଟ ଛାଡିକି ରହିବ। ତାପରେ ହଷ୍ଟେଲରେ ତ ଯେମିତିକା ଖାଇବା ଆଉ ମେସରେ ତ କଣ ରାନ୍ଧିବା କଣ ଖାଇବା।
ମେସରେ ସବୁ କିଛି ଏକା ନିଜକୁ ହିଁ କରିବାକୁ ପଡିବ ଖାଇବା।
ସେଇଟା ସବୁ କଷ୍ଟ।
ହଷ୍ଟେଲ୍ ରେ ତ ମତେ ଜମା ରହିବାକୁ ପସନ୍ଦ ନୁହଁ ଘରକୁ ଛାଡ଼ି ରହିବୁ। ସେଠି ସେଠି ମୁଁହ ଖୋଲିଲେ ତୁ ଚଳିପାରିବୁନୁ ଯଦି ଏତେ ଶାନ୍ତ ସରଳ ହେଇକି ରହିବୁ।
ହୁଁ।
କେତେ ସାଙ୍ଗ ପିଲା ଭଲ ପଡନ୍ତି ଆଉ କେତେ ବି ଖରାପ ପଡନ୍ତି। ତାଙ୍କ ସହିତ ମିଶିକି ରହିବା ପାଇଁ ଆଡର୍ଜେଷ୍ଟ କରିବାକୁ ପଡେ। ତ ସେଥିପାଇଁ ମୁଁ ଆମର ତ ଏ ଟିକେ ସହଯୋଗ ଅଛି ନା ମୁଁ ବସ୍ ଆସିଛି ହଁ।
ହେଇଟା
ନାଇଁ ଯିବା ଆସିବା କରୁଛି।
ଟାଇମ୍ ଦେଇ କାମ କରିବାକୁ ପଡ଼ିବ। ଟାଇମ୍ ଦେଇକି ଉଠିକି ଫୁଣି ଟାଇମ୍ ଦେଇ ପାଠ ପଢିବାକୁ ପଡିବ ଆଉ।
ହଁ ବୋର୍ଡ ପରୀକ୍ଷା ତ ସେଥିପାଇଁ ଟିକେ କଷ୍ଟ ଅଧିକ କଷ୍ଟ କରିବାକୁ ପଡୁଛି।
ହଁ ଆଉ ନକଲେ କେମିତି ହବ? ଦି ବର୍ଷର। ଫଳ ଏବେ ନା ସେକେଣ୍ଡ ଇୟର ମାନେ ଫାଷ୍ଟ ଇୟର ଯାହା ଯେମିତି ଯାଇଛି। ସେକେଣ୍ଡ ଇୟର ଯାହେଲେ ଭଲ ବି ଟିକେ ଭଲ ମାର୍କ ରଖିଲେ ପୁଣି ପ୍ଲସ ଥ୍ରି ପାଇଁ କି ଅଲଗା କଣ ସେ ବେସନ ଲାଗେ ଭଲ ଆଉ କିଏ ଆସିବ? ଆଉ କଣ କୁହୁ
ତାପରେ ଆଉ କିଏ ଆସିବା?
ଆଉ କଣ କୁହନ୍ତୁ?
ଆଉ ରଥଯାତ୍ରା ପାଇଁ କଣ କିଛି ବୁଲାବୁଲିରେ ରହିଛି।
ଏଇ ରଥଯାତ୍ରା ସେ ଗାଁ ଆଡେ ସବୁଛି ଟିକେ ଯିବି ବୁଲି ଆସିବେ ବୋଲି। ଦେଖିଆ ଏଠି କଣ କହୁଛନ୍ତି ଆଉ ଯଦି ହଁ କରିବେ କି ଦିନେ ଦିଦିନି ରହିଆସିବା। ଯଦି ନାହିଁ କରିବେ ଖାଲି ଯାଇକି ବୁଲିକି ଆସିବା ଭାରି ଆଉ। ରହିବା ପାଇଁ ତ ମନା କରିବେ ବୋଧେ ଖାଲି ବୁଲି ଆସିବା କଥା। ଏଇଆ ଆଉ। ଆଉ କଣ କୁହ?
ଆପଣଙ୍କ ସେପଟେ ପ୍ରସିଦ୍ଧ ଖାଇବା କଣ ସବୁ?
ପ୍ରସିଦ୍ଧ ଢେଙ୍କାନାଳର ବରା।
ହଁ।
ଆଉ ଛାଣିଛନ୍ତି ଢେଙ୍କାନାଳରେ ବରା ଭଲ ହୁଏ ଆଉ କଣ? ସେ ସବୁ ତ ଭଲ। ପ୍ରସିଦ୍ଧ ବୋଲି କହିଲେ ବରା କୁହାଯାଏ ଆଉ। ଆଣ କଣ କୁହନ୍ତୁ?
ଆଉ କଣ କୁହନ୍ତୁ ଆପଣ?
ଆଉ ଆଉ ଏମିତି ଆଉ ତମର ସିଆଡେ ଜଗନ୍ନାଥ ଅଛନ୍ତି ପାଖେରେ? ଏ
ହଁ ଏଠି ପାଖରେ ଆମର ବହୁତ ପୂର୍ବରୁ ହେଇଥିଲା ଅଧା ରହିକି କି ଠାକୁରଙ୍କ ମନ୍ଦିର ଟା ଏବେ ପୁରା ହେଇଯାଇଛି ଦି ବର୍ଷ ହେଲାଣି ଆମେ ଏ ସେଇଠି ପାଖରେ ଠାକୁରଙ୍କୁ ଯାହାହଉ ଟିକେ ରଥ ଟାଣି ପାରୁଛୁ ବୁଲାବୁଲି କରୁଛୁ। ରଥଯାତ୍ରା ତେବେ ପାଖେଇ ଆସିଲାଣି ସେଇଠିକି ଯିବୁ ପାଖରେ ଆଉ।
ହଁ ହଁ। ସେଠି କହୁଚି ହଁ। ଆମ ଘରେ ବି ସେଇ ଗାଁ ରେ ଆମର ରଥଯାତ୍ରା ହୁଏ ଏଠି ଜଗନ୍ନାଥ ନାହାନ୍ତି ଏଠି ପାଖେରେ ଜଗନ୍ନାଥ ମନ୍ଦିର ଦଶ କିଲୋମିଟର ଯାଇକି ସେଠି। ତତେ କିଏ କହି ଦେ
ସୁକିନ୍ଦା ଯାଇକି ଦଶ କିଲୋମିଟର ତେଣୁ ଗାଁ ରେ ହବ ଆଉ। ହଁ ପରା ବାଇୟା କରିଦଉଛନ୍ତି ସେମାନେ। ଜଣେ କହୁଛି ମାମୁଁକୁ କଲ୍ କରିକି କହ ମାମୁଁ ଆସିବ ମୁଁ ଆଜି ଯିବି ସୋମବାରେ ଆସିବି। ଆଉ ଜଣେ କହୁଛନ୍ତି ମା ତୁ କେ ତେ କଥା ହଉଛୁ ସେତିକି କଥା ହ। ଆଉ ସେ କହିଦେଲାଠୁ କହିଲେଣି ମୋ କଥା କାହିଁ କାହାକୁ କହୁଛୁ? ତମେମାନେ କହୁଛ ମୁଁ କହିବିନି ନା!
ହୁଁ ହୁଁ ଛୋଟ ଛୁଆ ଆଉ।
ନାଇଁ ମାମ୍।
ଆଉ ଆପଣ କେତେ ଯାଏ ପଢାପଢି କରିଛନ୍ତି?
ଏଇ ଗ୍ରାଜୁଏସନ୍ କଂପ୍ଲିଟ୍ କରିଥିଲି। ତାପରେ ମ୍ୟାରେଜ।
ଆଚ୍ଛା।
ଆଉ ଆପଣ? ଆଉ କଣ କୁହ?
ଏପଟେ ସେପଟେ ଭଲ ପାଗ କରିଛି ନା ବର୍ଷା ଆସିଲାଣି?
ନାଇଁ ମୁଁ ରୁମ୍ ଭିତରେ ଅଛି। ହଁ ଝରକା ପଟେ ଟିକେ ଟିକେ ହାଲକା ଫର୍ଚା ଦିଶୁଛି ବର୍ଷା ବୋଧେ ଉଠେଇନି।
ଆଚ୍ଛା।
ବର୍ଷା ଉଠେଇନି ବୋଧେ ଆଉ। ଆପଣ ଏଥିରେ କେବେଠୁ ଜଏନ୍ କଲେଣି?
ଏ ଆଜି ନୂଆ।
ହଁ ଫାଷ୍ଟେ।
ହଁ ଆପଣ କେବେଠାରୁ ଜଏନ୍ କଲେଣି?
ମୁଁ ଆଠ ଦିନ ହବ ହେଲେ ମୁଁ ଆଜି ଫାଷ୍ଟ ଟାଇମ୍ ଯ ଟାଇମ ଦେଇଛି। ଗ୍ରୁପ ମେସେଜ ପାଇକି।
ହୁଁ ହୁଁ ଘର କାମ ପାଇଁ ଟାଇମ ଦେଇ ପାରୁନଥିବେ ପିଲା ଛୁଆ ସବୁ ଦେଖିଆକୁ ପଡୁଛି।
ନାଇଁ ସେମିତି ନୁହଁ ଯେ ମାନେ କୁଆଡେ କରିବି ସେଇଟା ଗୋଟେ ଅସୁବିଧା ଥିଲା। ଏମିତି ଗ୍ରୁପ ହେଇଗଲାଠୁ ଆସିଲାଠୁ କଲ କରିବି ଇଏ କରିବି ପ ସାରିକି କାମ କରିବାକୁ ପଡୁଛି ଆଉ ସେମିତି କାହାକୁ କରିବୁ ସେମିତି ଅ କିଛି ନା ଅଛି ଟିକେ ଅସୁବିଧା ଥିଲା। ଆଜି କଲିଣି କେତେଟା ଫା ଜଷ୍ଟ କରୁଚି ଆଠ ଦଶଟା ହେଇଚି। ଆପଣଙ୍କର?
ଏଇ ଏବେ ଆପଣଙ୍କୁ ମିଶେଇ ଚା
ଆମେ ସାରିପାରିବା ଟାସ ତ?
କଣ କହିଲେ?
ଟାସ୍କ ସାରିପାରିବା ତ?
ହଁ ସାରିପାରିବାନି କଁ ହେଇଚି।
କାଲି ଟାଇମ କହୁଚନ୍ତି ଦେଖିବା ଯାହା ହବ ଆଉ କଣ କରିବା। ଯାହା ଯେତିକି ସମ୍ଭବ ହେଇପାରିବ କରିବା ଆଉ।
ଆଉ ରାତି କଣ ରୋଷେଇ ହେବ?
ରାତି ଏମିତି କିଏ ନ ମ ରୁଟି କରି ଖାଇବେ ନହେଲେ ଭାତ।
ଭଲ ରୁଟି ଖାଇଦେଲେ ଚଳିବ ଭାତ ଏଠି ଖାଇହବନି। ଯେମିତିଆ ପାଗ ହେଇଚି। କେତେଥର ଭାତ ଖାଇବ? ଭାତ ଖାଇବାକୁ ଯିବନି।
ରୁଟି ଖାଇଲାକୁ ଟିକେ ଦେହ ଟା ଟିକେ ହାଲକା ଲାଗୁଚି।
ହଁ ହଁ ସେଇ ତ ଆଉ। ସେଠି ବି ବୋଧେ ଛୁଆ ଖେଳୁଚନ୍ତି? ମୁଁ କହିଲି ସେଠି ବି ବୋଧେ ଛୁଆ ଖେଳୁଚନ୍ତି ପାଟି ସୁବୁଚି।
ହଁ।
ତଳେ ବୋଧେ ଖେଳୁଚନ୍ତି?
ହଁ ମୁଁ ଛାତ ଉପରେ ଅଛି ପିଲା ସବୁ ତଳେ ଖେଳୁଚନ୍ତି।
ହଁ ଶୁୁବୁଚି ଆଉ। ହଉ ଆପଣ କଣ କରିବେ ଏବେ? ହଉ ଆଉ ରଖୁଚି ତାହେଲେ? ହ୍ୟାଲୋ? ହଉ।